ହୁଁ ଜୟ
ଜୟ ଜଗନ୍ନାଥ ଭାଇ।
ଆଉ ହଁ ଏମିତି ଆଉ ଡ୍ୟୁଟି ଆସିଥିଲି ଆଉ ଆପଣ?
ହଁ, ମୁଁ ବି ଖାଇ ପିଇକି ବସିଛି ଆଉ।
ଓ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଘରେ ଭଲ ଅଛନ୍ତି। ଆପଣଙ୍କ ଘରେ ବି ଭଲ ଅଛନ୍ତି ସମସ୍ତେ।
ହଁ ହଁ ସମସ୍ତେ ଭଲ ଅଛନ୍ତି ଆଉ ଝିଅ?
ଝିଅ ଗୋଟେ ପାଟିରେ କଞ୍ଚା ଲଙ୍କା ପୁରେଇ ଦେଇଥିଲା। କଣ କରିବ ଛୋଟ ଛୁଆ ସବୁ ଜିନିଷ ଦେଖା ଯାଉଛି ତାକୁ।
ଏ ହେ କାନ୍ଦିଥିବ ତ ବହୁତ୍।
ହଁ। ଆଚ୍ଛା, ଆଉ ରଜ କେମିତି କଣ ପାଳନ କରୁଛନ୍ତି? ହଁ
ଠିକ୍ ଠାକ୍ ଚାଲିଛି ଆଉ, ରଜ କଣ ପୁଅ ମାନେ ପାଳନ କରନ୍ତି? ରଜ ହଉଛି ଠାକୁରଣୀ ମାନଙ୍କ ପାଇଁ ଦେବୀ ମାନଙ୍କ ପାଇଁ।
ହଁ ଭାଇ।
ରଜ ପ୍ରଥା ରହିଛି ଏବେ ଟିକେ ପୂର୍ବ ଭଳି ଆଉ ରଜ ପାଳନ କରିବାରେ ସୁବିଧା ସୁଯୋଗ ବା ପିଲାମାନେ ଯଉ ଜା ଦେଖିଥିଲି ଯୋଉ ବାଉଁଶ ଦଳି ଯୋଉ ଗୀତ ଯୋଉ ସୁର ଯେମିତି ଗୀତ ଗାଇ ଗୋଟେ ପାରମ୍ପରିକ ଶୈଳୀରେ ଯେମିତି ପାଳନ ହଉଥିଲା ଗାଁ ରେ ମାନେ ପୋଡ଼ ପିଠା ହୁଏ କାକରା ହୁଏ ଏକ ପିଠା ହୁଏ ବା ଘରେ ବରା ହୁଏ। ରଜପାନ ହୁଏ ତେଣୁ ଆଉ ସେଗୁଡା
ଏଇସବୁ ଏଇସବୁ ଆଉ ଦେଖିବାକୁ ମିଳୁନି, ହଁ ଠିକ କଥା କହିଲେ ଆଉ।
ଏଟା ସମ୍ପୂର୍ଣ୍ଣ ଲୋପ ପାଇନି କିନ୍ତୁ କୋଚିତ୍ ଦେଖାଯାଉଛି ଆଉ।
ହଁ। ଯେତି ଯେମତି ପୁରାତନ ଆଗ କାଳରେ ଥିଲା ସେତେବେଳେ ଆମେ ଛୋଟ ଥିଲୁ। ତେଣୁ ବାପା ମା ସବୁ ଆମେ ସକାଳୁ ଉଠିବୁ ଗାଧେଇବୁ, ସମସ୍ତଙ୍କୁ ନୂଆ ଡ୍ରେସ ପିନ୍ଧିବୁ ମୁଣ୍ଡିଆ ମାରିବୁ, ଘରେ ବିଭିନ୍ନ ପ୍ରକାର ପିଠା ପଣା ହେଇଥିବ, ଏସବୁ କରିବୁ ମାନେ ଗାଁ ତୋଟାରେ ଦୋଳି ବନ୍ଧା ହେଇଥିବ ଖେଳିବୁ ପିଠା ପଣା, ପାନ, ସବୁ ଜିନିଷ କରିବୁ ସେତେବେଳେ କଣ କି ମୋବାଇଲ ଯୁଗ ନଥିଲା, ଇଣ୍ଟରନେଟ ନଥିଲା। ସେତେବେଳେ ବିନା ଇଣ୍ଟରନେଟରେ ବି ବହୁତ ଭଲ ଭାବରେ ଆମେ ପାଳନ କରିପାରୁଥିଲେ ସବୁ ଜିନିଷ। ଏବେ ସବୁ କଥା ମୋର ମାନେ ଉମ୍ କେବଳ ମାନେ ଆଧୁନିକତା ହେଇଯାଇଛି ସବୁ ଜିନିଷଟା। ଆମେ ଯାହାବି କରୁଛେ, ତାକୁ ଆମେ ରିଲସ କରିକି ପୋଷ୍ଟ କରୁଛେ ଯାହା ବି କରୁଛେ ଆଉ ମାନେ ସମସ୍ତଙ୍କ ସହିତ ଦେଖା ସାକ୍ଷାତ ବି ହେଇପାରୁନି, ଯିଏ ଯାହା ଜାଗାରେ। ହ୍ୟାଲୋ
ଆଜ୍ଞା ଆଜ୍ଞା। ପୁରାତନ ଦିନ ଗୁଡାକର ଯୋଉ ଅନୁଭୂତି ଗୁଡ଼ା ବର୍ତ୍ତମାନ ତାକୁ ଦେଖିବାକୁ ମିଳୁନି ଚି ସବୁବେଳେ ଏ ମାନେ ଅତୀତର ଯୋଉ ସ୍ମୃତିଟା ସବୁବେଳେ ଏଇ ମାନେ ମନ ଭିତରେ ପୁରା କଏଦ ହେଇକି ରହିଯାଇଛି। ମାନେ ସେଇଟା ଆମେ ଯେତେବେଳେ ବି ରଜ କଥା ମନେ ପକାଉ, ପ୍ରତିବର୍ଷ ଆମେ ରଜ ପାଳନ କରୁ, ପ୍ରତିବର୍ଷ ମାନେ ସେ ସମୟରେ ହୁଏତ ପ୍ଲାଷ୍ଟିକ ଦୋଳି ଫୁଲ ନଥିଲା, ହୁଏତ ଲିଚୁ ଲାଇଟ୍ ନଥିଲା, ହୁଏତ ଏତେ ସୁନ୍ଦର ଭାବରେ ସଜା ହେଇପାରୁନଥ ଥିଲା ଦୋଳି। କିନ୍ତୁ ସେତେବେଳେ ଲୋକଙ୍କର ଭାବନା ସୁନ୍ଦର ଥିଲା, ମନ ସୁନ୍ଦର ଥିଲା, ଚିନ୍ତାଧାରା ସୁନ୍ଦର ଥିଲା
ସୁନ୍ଦର ଥିଲା, ସବୁ ସୁନ୍ଦର ଥିଲା।
ପ୍ରକୃତି ମଧ୍ୟ ସୁନ୍ଦର ଥିଲା, ମାନେ ଯୋଉ ଭଳି ଢଙ୍ଗ ଶୈଳୀରେ ପାଳନ କରାଯାଉଥିଲା। ଆପ ବର୍ତ୍ତମାନ କଣ ହଉଛି, ନାଇଁ ବର୍ତ୍ତମାନ କଣ ହଉଛି ରିଲ୍ସ ହେଇଗଲା। ଯେ ସମସ୍ତେ ଭାବୁଛନ୍ତି କି କାଳେ ଆଜିର ଏଇ ପୂର୍ବ ଦିନଟା ମୁଁ ଆଉ ଦେଖିପାରିବି କି ନାହିଁ ପୁନରାବୃତ୍ତି କରିପାରିବି ନାହିଁ, ସେମାନେ ତାକୁ ମୋବାଇଲର ଗୋଟେ ଲେନ୍ସରେ କଏଦ କରିଦବାକୁ ଚାହୁଁଛନ୍ତି। କିନ୍ତୁ ବାସ୍ତବରେ ମୋବାଇଲ ଲର ହ ଯୋଉ ସ୍ମୃତି ହୁଏତ କେବେନା କେବେ ଡିଲିଟ୍ ହେଇଯାଇପାରେ, କିନୁ ଉମ୍ ଆମର ଯୋଉ ମନରେ ଯୋଉ ଛାପ ରହିଯାଇଥାଏ, ରଜକୁ ନେଇକି ହଉ, ରଥଯାତ୍ରାକୁ ନେଇକି ହଉ କି ପୂର୍ବଦିନ ଗୁଡାକରେ ଯୋଉ ପ୍ରଥମାଷ୍ଟମୀକୁ ନେଇ ହଉ, ଉମ୍ ନ-ନୂଆ ନବବର୍ଷ ପାଳନ ହଉ ପୁରାତନ ଶୈଳୀରେ ସେଗୁଡ଼ା ସବୁବେଳେ ଆମ ଭିତରେ ମାନେ ରହିଯାଏ ସବୁବେଳେ, ନା କଣ କହୁ
ହୁଁ, ହୁଁ, ହଁ ଭାଇ। ଆମେ ସବୁ ପର୍ବ ବା କେବଳ ରଜ ନୁହଁ, ଯେକୌଣସି ଆମେ ପର୍ବ ପାଳନ କଲେ ଦେଖ ଯେମତି ଆମେ କଲେ ଆମ ଓଡିଆ ସଂସ୍କୃତିରେ ଆମର ଓଡିଆ ନବବର୍ଷ ପାଳନ କରାଯାଏ, ବିଷୁବ ସଂକ ମାନେ ପଣା ସଂକ ସଂକ୍ରାନ୍ତିକୁ ଆମେ ଓଡିଆ ନବବର୍ଷ କିନ୍ତୁ ଆମେ ନିଜର ସଂସ୍କୃତିକୁୁ ଯେତିକି ପ୍ରାଧାନ୍ୟ ଦଉନେ ଆମେ ପାଶ୍ଚାତ୍ୟ ସଂସ୍କୃତିକୁ ବହୁତ ପ୍ରାଧାନ୍ୟ ଦଉଚେ। ଏମତି ଜାନୁଆରୀ ଏକ ହେଲା ଏଇଟା ଠିକଅଛି ନୂଆବର୍ଷ କିନ୍ତୁ ଆମେ ସେଥିରେ ବହୁତ ଧୁମଧାମରେ ପାଳନକରୁ କିନ୍ତୁ ଦେଖାଯାଏ ଯେ ନବ ଓ ଯଦି କିଛି କାହାକୁ ପଚାରିଦବୁ ଓଡିଆ ନବବର୍ଷ କେବେ ତ ଆଜିକା ପିଢିର ପିଲା ଜାଣିବିି ପାରିବେନିଯେ ଓଡିଆ ନବବର୍ଷ କେବେ ପଡୁଛି। ଏଇଟା ହଉଛି ମାନେ ଆଜି ମାନେ ଦିନକୁ ଆଧୁନିକତା ଯେତେ ବଢି ଯାଉଛି ଆମ ସଂସ୍କୃତି ସେତେ ମତେ ମାନେ ଧୀରେ ଧୀରେ ଲୋପ ପାଇଯାଉଛି ମତେ ଏଇଭଳିଆ ଲାଗେ। କିନ୍ତୁ କିଛି ଆମ ମାନଙ୍କ ପିଢିଯଦି ଏଇ ସବୁକୁ ଆମେ ବଜେଇ ରଖିବା ତାହେଲେ ଆଗାମୀ ପିଢି ରେ ଏଇସବୁ ଜିନିଷ ଭଲରେ ଚାଲିବ ଆଉ ଭଲରେ ପାଳନବି ହବ। ଆମେ ଯେମିତି ନୂଆ ବର୍ଷରେ ଦେଖିବେ ପୂର୍ବରେ ଆମେ ନୂଆ ନବବର୍ଷରେ ଗ୍ରୀିଟିଂସି କାର୍ଡ ଦଉଥିଲେ। ଏବେ ସେଇଟା ଏସ ମେସେରେ ସୀମିତ ହେଇକି ରହିଗଲା। ଆଉ ଗ୍ରୀଟିଂସି କାର୍ଡ ନାହିଁ ଆଉ ମାନେ ଡାକ ନାହିଁ। ନା ଆଉ ସେ ଖୁସିବି ନାହିଁ ଛୋଟବେଳେ ଛୋଟ ଛୋଟ ଗ୍ରିଟିସ କାର୍ଡ କିଣି ଆମେ ସବୁ ସାଙ୍ଗ ମାନଙ୍କୁ ବାଣ୍ଟିୁଥିଲେ କିବଡ ମାନେ ଭଲ ସାଙ୍ଗ ହେଇଥିବ ତାକୁ ପଚାଶ ପଇସା ମାନେ ଯଦି ପାଞ୍ଚ ଟଙ୍କିଆ ଗ୍ରିଟିସ ଦିଆହବ। ଆଉ ଯିଏ ଟିକିଏ ଏମିତି ଭଲସାଙ୍ଗ ହେଇ ନଥିବ ତାକୁ ଟଙ୍କିକିଆ ପଚାଶ ପଇସା ଗ୍ରିଟିସ ଦିଆହେବ। କାହାକୁ ହିରୋଇନ କିଏ ଚିତ୍ର ଥିବ କୋଉଠି ଗୋଲାପ ଫୁଲ କୋଉଠି ଠାକୁରଙ୍କର ଇଏ। ମାନେ ଏଇ ସବୁ ଖୁସି ଆଉ ଦେଖିବାକୁ ମିଳୁନି ଏଇ ଆଧୁନିକତା ଯୋଗୁରୁ ନା କଣ କହୁଛନ୍ତି ଆପଣ?
ମତେ ଗୋଟେ ଜିନିଷ ହସ ଲାଗୁଛି ମାନେ କଥା ମନେ ପକେଇକି ଯେ ଭଲ ସାଙ୍ଗକୁ ପୁରା ପାଆଁସ ତ ପଇସାରେ ଗୋଟ ଗ୍ରୀଟିଂସ କାର୍ଡ ଦିଆହଉଛି। ତାଠୁ ଟିକେ କମ ସାଙ୍ଗକୁ ତିନିଶହ ପଇସା ମାନେ ତିନି ଟଙ୍କାରେ ତାଠୁ ପୁରା କମ ସାଙ୍ଗକୁ ପଚାଶ ପଇସାରେ ମାନେ ବୋଧେ ଗ୍ରୀଟିସ କାର୍ଡରେ ଏତେ ଏତେପାତର ଅନ୍ତର ତାହେଲେ ଉପର ବାଲା କିସ୍ମତ ଲେଖିଲା ବେଳେ କାହିଁକି ପାତର ଅନ୍ତର ନକରିବ।
ହଁ ସେମିତି ଥାଏ ଆମେ ମାନେବି ଯେତେବେଳେ ପାଠ ପଢୁଥିଲୁ ସେମିତି ହଉଥିଲା ଯିଏ ଆମର ଭଲ ସାଙ୍ଗ ଥିବେ। ସେମାନେ ଆମକୁ ଭଲ ଗ୍ରୀଟିଙ୍ଗସ ଦିଅନ୍ତି। ଯୋଉମାନେ ଖାଲି ଏମତି କ୍ଲାସମେଟ ଥିବେ କି ଭଲ ସାଙ୍ଗଏତେ ନଥିବେ ସେମାନେ ଏମତି ପଚାଶ ପଇସା ଗ୍ରେଟିଙ୍ଗସ ଦିଅନ୍ତି ଆମେ ବି ତାଙ୍କୁ ଯୋଉମାନେ ଆମକୁ ଯେମିତି ଦେଇଥିବେ ଆମେ ବି ତାଙ୍କୁ ରିପିଟ କରୁ ସେଇଭଳିଆ। ଯେ ସିଏ ମତେ ଏମତି ଦେଇଥିଲା ମୁଁ ତାକୁ ଏମିତି ଦେବି। ସିଏ ମତେ ଭଲ ଦେଇଛି ମାନେ ସେ ଯୋଉ ସାଇରି ଲେଖା ହଉଥିଲା। ସେ ଯାହାବି ଏମିତି ଧର ଦୁଇ ହଜାର ଚଛବିଶ ଏମିତି କ୍ରସ୍ କରିକି ଲେଖା ହବ। ଆଉ ସେଇଥିରେ ଲେଖା ହେଇଥିବ ଅ ମାନେ ପ୍ରିୟ ସାଙ୍ଗ କୁ ମୋର ଅଭିନନ୍ଦନ ମନ୍ଦିର ଭିତରେ ଫୁଲ ଚନ୍ଦନ ତ ଏଇ ସବୁ ଜିନିଷ ଆଜିକାଲି ନିଜ ପାଖରେ ନିଜ ଡାଏରୀରେ ରହିଯାଉଛି। ଆଉ ସେ ସବୁ କ ଆଉ ଆମେ ଆଗକୁ କଣ ସମସ୍ତଙ୍କ ପାଖରେ ପହଞ୍ଚି ପାରୁଥିଲା ଜିନିଷ ଟା। ଏବେ ଆଉ ପହଞ୍ଚି ବି ପାରୁନି। ଆମେ ହାପି ନିଅର ଗୋଟେ ଲେଖିକି ପୁରା ଗୋଟେ ଗ୍ରୁପ୍ ରେ ଏକାଥରେ କି ଗୋଟେ ମେସେଜ୍ କରିବୁ ଗୋଟେ ଗ୍ରୁପ୍ ରେ ପଡିବ ଆଉ ନା ଗ୍ରିଟିନ୍ସ ଅଛ ଛି ନା ପର୍ସନାଲ୍ ମେସେଜ୍ ବି କରା ହୁଏ। ଗୋଟେ ଭିଡିଓ ହେଇଗଲା ଗ୍ରୁପ୍ ରେ ପକେଇ ଦିଅ ହାପିନିଅର୍ ସରିଲା।
ଅ, ମୋ ଭାବନାରେ ବୋଧ ହୁଏ ଆଧୁନିକତା ସେଇଟା ନୁହେଁ ଯୋଉଥିରେ ପୁରା ନୂତନତା ଆସିଯାଏ ମୋତେ ଭାବ ମୁଁ ଭାବେ ଆଧୁନିକତା ସେଇଆ ଯେଉଁଥିରେ ଅଧା ନୂତନତା ଥାଏ। ଆଉ ଅଧା ପୁରାତନତା ଥାଏ। ତେଣୁ ସେଇ ଯୋଉ ଅ ଧା ପୁରାତନତା ଓ ଅଧା ନୂତତୁ- ନୂ- ନୂତନତା ଟାକୁ ମିଶେଇକି ଆମେ ଆଧୁନିକତା ବୋଲି କହିପାରିବା। କିନ୍ତୁ ବର୍ତ୍ତମାନ ନା ନୂ ତନତା ଅଛି ନା ପୁରାତନତା ଅଛି ସେ ସମ୍ପୂର୍ଣ୍ଣ ଭାବରେ ଭିନ୍ନତା ଅଛି। ଯେମିତି ଦେଖନ୍ତୁ ଆମେ ଈଶ୍ଵରଙ୍କ ପାଖକୁ ଯାଉଛୁ ଦର୍ଶନ କରି ମନ୍ଦିରକୁ।
ହୁଁ।
ଆମେ ସେଠି ଗୁରୁତ୍ୱ ଦଉନି ଯେ ଆମେ ଠାକୁରଙ୍କ ଭାବ ଜଣେଇବୁ ବା ଠାକୁଡଙ୍କ ମନ କଥା ସେଇଠୁ ଶୁଣିକି ଆସିବୁ। ସେଠି ଆମେ ଯାଉଛୁ ଯେ ମୁଁ ଯାଇଥିଲି ମୋ ଠାକୁର ମୋତେ ଦେଖାଦେଲେ ତା ପ୍ରମାଣ ହଉଛି ଇଏ। ମୁଁ ମହୋଦଧି ଯାଇଥିଲି ମୁଁ ଗାଧେଇଲି ମୁଁ ଏମିତି ଫଟୋ ଉଠେଇଲି। ତେଣୁ ନୂତନତା ବି ଠିକ ଫଟୋ ବି ଭୁଲ ନୁହେଁ। ଯଦି ଫଟୋ ନଥିବ ଆମେ ପୁରାତନ ଦିନଟାକୁ ପୁରା ମନ ଭିତରେ ଯେତେ ସାଇଥିଲେ ବି ତାକୁ ଯଦି ଫୋନ୍ ରେ କିମ୍ବା ପୂର୍ବ କାଳରେ ଯେମତି ଘରେ ଆମ ର ଆଲବମ୍ ଥାଏ। ମାନେ ମୋ ବାପାଙ୍କ ବାହାଘର ହଉ ବା ମୋ ପିଲା ଦିନର ହଉ ସେ ଆଲବମ୍ ଟା ଏବେ ବି ଖୋଲିଲେ ମନ ଖୁସି ହେଇଯାଏ। ମାନେ ଭୋକ ଶୋଷ କମିଯାଏ କାହିଁକି ଗୋଟେ କାଗଜ ଫର୍ଦ୍ଦ ଭିତରେ ଆମେ ସ୍ମୃତି ଟାକୁ ସମ୍ପୂର୍ଣ୍ଣ ଭାବରେ ସାଇତିକି ରଖିଥିଲୁ। ତୁ ବର୍ତ୍ତମାନ ପରିସ୍ ସେଇଥିରେ କଣ ହଉଛି ଫୋନ୍ ରେ ଶହ ଶହ ଫଟୋ। ଆମର ଆଉ ମନେ ରହୁନି ବେଳେ ବେଳେ ଚେହେରା ମଧ୍ୟ। ତେଣୁ ବୋଧେ ଏଇ ନୂ ତନତା ଟା ଆମର ଆମ ଭିତରୁ ମୁଁ ଯୋଉ ଆମର ମାନବତା ଯୋଉ ମୂଳ ପ୍ର କୃତି ଆମର ଯୋଉଟା ମନ ମଣିଷ ହିସାବରେ ବୋଧେ ନିଶ୍ଚୟ ସେ କିଛି ନା କିଛି କମେଇ ଦଉଛି। ମୁଁ ଏ ଚି ଭାବୁ ମୁଁ ଭାବୁଛି ନା ଆକୁ ନେଇ ଆପଣ କଣ ମତାମତ ଦେବେ?
କୁ ଆଉ କଣ କହିବି ଏଇଟା ତ ଠିକ କଥା କହିଲେ ଆପଣ। ତ ଆମେ ଯେମିତି କିି ଗୋଟେ ଆଲବମ୍ ଦେଖିଲେ ଆପଣ କହିଲେ। ଖୁସି ଲାଗୁଥିଲା। ଏବେ ସେତିକି ଆଲବମ୍ ରେ ନାହିଁ ଆମେ ଏବେ ସବୁ ଜିନିଷ ଫୋନ୍ ରେ ରହିଗଲା। ତ କିଛି ଜିନିଷ ଫୋନ୍ ରୁ ଡିଲିଟ୍ ବି ହେଇଯାଉଛି ତାକୁ ଆମେ ସମ୍ପୂର୍ଣ୍ଣ ବି ସବୁ ଯେତିକି ଆମେ ଫୋନ୍ ରେ ଯେତିକି କଏଦ କରିକି ରଖୁଛେ ଆମ ସ୍ମୃତିକୁୁ ସବୁ ତ ଆମେ ଆଲବମ୍ ରେ ରଖିନେ ନା? ସେ ଫୋନ୍ ଭିତରେ ଥାଉଛି। କେତେବେଳେ ଯଦି ଫୋନ୍ ଟା ହଜିଗଲା କି କିଛି ହେଇଗଲା ତ ସେ ସ୍ମୃତି ବି ନଷ୍ଟ ହେଇଯାଉଛି ବେଳେ ବେଳେ।
ମୁଁ ମାନେ ମୁଁ ଭାବେ ଏଇ ଯୋଉ ଦେଖନ୍ତୁ ନୂତନ ବର୍ଷ ପାଳନ କରିବା କଥା ଆଲୋଚନା କରନ୍ତୁ ଯେ ଇଂରାଜୀ ନବବର୍ଷ କଣ ଜାଣନ୍ତି? ଜିରୋ ନାଇଟ୍ ସେଲିବ୍ରେସନ୍ କଣ ଜାଣନ୍ତି? ପପ୍ କଣ ଜାଣନ୍ତି? କିନ୍ତୁ ଗୋଟେ ନୂତନ ବର୍ଷ ଟାକୁ ଆମେ କି ପରି ଆମ ଭିତରେ ନୂତନ ଉତ୍କଣ୍ଠା ସହିତ ଆମେ ମାନେ ଜୀବନକୁ ଆଗ କୁ ନବା, ବା ତାକୁ ନେଇକି କାଇଁ କିଛି ହଉ
କିଛି ନୂଆ ଆମେ ସବୁବେଳେ ଭାବିବା କି ନୂତନ ବର୍ଷ ହେଲା। ତ ଆମ ଘରୁ ଆମୁକୁ କୁହନ୍ତି ସବୁ ବର୍ଷ ନୂତନ ବର୍ଷରେ ଗୋଟେ ଗଛ ଲଗା। ତାହେଲେ ଯାଇକି ଆମେ କିଛି କରିପାରିବା ନାଇଁ ଗୋଟେ ଜନ୍ମଦିନ ହେଲା। ଆମେ କେକ୍ କାଟୁଚେ ତ ସେଇଟା ତ ଆମ ସଂସ୍କୃତି ନୁହଁ ନା। ଆମେ ଯେତେବେଳେ ଛୋଟ ଥିଲୁ ଆମ ଜନ୍ମଦିନ ହେଲେ ଆମେ ମନ୍ଦିର ଯାଉଥିଲୁ। ସାଙ୍ଗ ମାନଙ୍କୁ ଚକଲେଟ୍ ବାଣ୍ଟୁଥିଲୁ। ନୂଆ ଜାମା ପିନ୍ଧୁଥିଲୁ ଘରେ ପିଠା ପଣା ଭଲ ମନ୍ଦ କରିକିବି ଖାଉଥିଲୁ କିନ୍ତୁ ଏବେ ଦେଖ ଦେଖନ୍ତୁ ଏବେ ଯେତୋଓଳେ ଜନ୍ମଦିନ ପାଳନ କରାଯାଉଛି ହୋଟେଲ୍ ହୋଉ ରେଷ୍ଟୁରାଣ୍ଟ ହୋଉ ଏସବୁରେ କେକ୍ କାଟିକି ମାନେ ବିଭିନ୍ନ ପ୍ରକାର ମାନେ ଯୋଉ ଇଏ କରାଯାଏ ଉପଭୋଗ କରାଯାଉଛି ସେ ସବୁ ତ ଆମ ସଂସ୍କୃତିରେ ନୁହଁ। କିନ୍ତୁ କେହି କହିପାରିବେନି ଆମକୁ କି ଘରେ ଗୋଟେ ଜନ୍ମଦିନ ଯେତୋଓଳେ ହୁଏ ପୂଜା ହୁଏ ଷଠି ବୁଢୀ ମାଙ୍କ ପୂଜା କରା ହୁଏ ଆମକୁ ଆମ କୁ ସବୁବେଳେ ବସେଇକି ସେଠି ମାନେ ଷଠି ବୁଢୀ ମାଙ୍କ ନାଁରେ ଚକୁଳି କ୍ଷିରି ଥୁଆ ହୁଏ ଆମକୁ ବନ୍ଦାପନା କରାଯାଏ ସେଇ ଜାଗାରେ ଆମକୁ ନୂଆ ଡ୍ରେସ ପିନ୍ଧିବାକୁ ଦିଆଯାଏ। ସେଇଭଳି ଭାବେରେ ଆମର ଜନ୍ମଦିନ ପାଳନ ହେଇଚି। କିନ୍ତୁ ଆଜିିକାଲି ଏସବୁ କିଏ ମାନେ ଜାଣିଥିବେ ବାପା ମା ଜାଣିଥିବେ ଆଉ ପାଳନ ବି ଏ ସବୁ ହୋଉନି ସବୁ କେକ୍ କାଟିବା
ବୋଧ ହୁଏ ଆମେ ଶେଷ ପିଢି ଯୋଉମାନେ କି ଏସବୁକୁ ଆଖିରେ ଭଲ ଭାବରେ ଦେଖିଛନ୍ତି ପରଖିଛନ୍ତି।
ହଁ ଆମ ପରପିଢି ଜାଣିବେ ହିଁ ନାହିଁ ଏସବୁ କଣ କେମିତି କରନ୍ତି ସେମାନେ ଯଦି ଆମେମାନେ ସମସ୍ତେ ନିଜେ ମାନେ ସତର୍କ ହେଇକି ସେମାନଙ୍କୁ ଶିଖେଇବା ବଜାଇ ରଖିବା। ତାହେଲେ ଆମ ପରପିଢି ଏସବୁକୁ ରଖିବେ ଯଦି ଆମେ ମାନେ ହି ଯଦି ଏଇ ସବୁକୁ ବଜାୟ ରଖିବାନି ଲୋପ ପାଇଯିବ ଆଉ କେହି ଜାଣିବି ପାରିବେନି।
ନାଇଁ ନାଇଁ ଠିକ୍ କହିଲେ ଠିକ୍ କହିଲେ ଆପଣ ଯେ ମାନେ ଆମେ ଯେତେ ଆଗକୁ ଗଲେ ମଧ୍ୟ ମାନେ ମଣିଷ ଯେ ଯେତେ ଉପରକୁ ଗଲେ ବି ଯେମିତି ତା ପାଦଟା ସବୁବେଳେ ଭୂଇଁରେ ଥାଏ ଆମ ଯେତେ ଉପରକୁ ଗଲେ ଦେଶ ଦୁନିଆ ଯେତେ ବଦଳି ଗଲେ ଫାଇବି ଜି ଛାଡ଼ିକି ଯଦି ଟେନ୍ ଜି ବି ଜେନେରେସନ୍ ଆସିଯାଏ ଆମକୁ ଆମର ଯୋଉ ପୂ ପୂର୍ବତନ ସଂସ୍କୃତି ପରମ୍ ପରା ଆମର ଭାବନା ଟାକୁ ଆମେ ସବୁବେଳେ ପୂର୍ଣ୍ଣ ଗ୍ରା ଗ୍ରାମିତ କରି ରଖିବା ଆମେ ଯେତେ ବଡ ସହରରେ ରହିଲେ ମଧ୍ୟ ଯଦି ଆମ ମନଟା ସହର ହେଇଗଲା ତାହେଲେ ଆମେ ଆଉ ଜୀବନକୁ ବୁଝି ପାରିବାନି ବୋଧ ହୁଏ ଏଇଟା ମୁଁ ଭାବେ।
ହଁ ଭ ଠିକ
ଠିକ୍ ଅଛି ଠିକ୍ ଦିଦି ଆପଣଙ୍କ ସହ କଥା ହେଇ ବୋହୁତ ଖୁସି ଲାଗିଲା ଧନ୍ୟବାଦ।
ଧନ୍ୟବାଦ ଆଜ୍ଞା।